ହାଲୋ ହଁ।
କଣ କରୁଥିଲ?
ନା ମ ଏଇ ଛୁଆ ଗୁଡା ଏଇଠି ବସିକି ପଢୁଥିଲେ ଏ ଫ୍ୟାନ ଟା ଅନ୍ କରିଦେଇକି ପଳେଇଛନ୍ତି। ସେଇଥିପାଇଁ ତାଙ୍କ ଉପରେ ବିରକ୍ତ ହେଇକି ସେପଟ ଘର ଫ୍ୟନ୍ ଟା ବନ୍ଦ କରିକି ଆସିବି ଏପଟ ଘରକୁ।
ଫ୍ୟନ୍ କେମିତି ଅଫ୍ ଅନ ଅଫ୍ ନ କରିକି ପିଲାମାନେ
ସେଇ ପା ପିଲାମାନଙ୍କ ପାଇଁପା ଆମେ ସେ ମୁଁ ସେ ଦେଖିଲି ବୋଲି ନହେଲେ ଫ୍ୟାନ୍ ଏଇ ସବୁ ଛୁଆଙ୍କୁ କେତେ ବୁଝେଇବ ଛୁଆଙ୍କୁ କେତେ ତାଙ୍କୁ ଇଏ କରିବ ସେଇ ଆମେ ଏଇ ନଜର ରଖିକି ଟିକେ ଇଏ କର କଥା ଆଜି କାଲି ବିଜୁଳି ମାନେ ବିଲ୍ ର ଯାହା ହୁଁ ସମସ୍ୟା।
ଦେଖନ୍ତୁ ମୁଁ ଆପଣଙ୍କୁ ଜଣାଉ ଆଜି ବିଦ୍ୟୁତ ବିଷୟରେ ଆମେ ଆମର ସିଏ ଯେହେତୁ ଛୋଟ ପିଲା ସେ ଫ୍ୟାନ୍ କଣ ଅନ୍ କରିଦେଲେ ଅଫ୍ କରନ୍ତୁ ନ କରନ୍ତୁ ସିଏ ପଳେଇଲେ। ଛୋଟ ପିଲା ତ ଛାଡ଼ ବଡ଼ ପିଲା ମାନେ ବି ଦେଖିବ ଫ୍ୟାନ ଅଫ୍ କରୁନାହାନ୍ତି। ପଳଉଛନ୍ତି ସେଇଠି ଆମର ବିଦ୍ୟୁତ ଲସ୍ ହଉଚି ନା ହଉନି?
ନିଶ୍ଚିନ୍ତ।
ତ ସେଇଟାକୁ ଆମେ କେମିତି କଭରେଜ କରିବା? ଆମେ ଗୋଟେ ଗୋଟେ ଟାଇମ ରେ ଦେଖିବେ ଏବେ ତ ଗଭର୍ମେଣ୍ଟ ବହୁତ ଇଏ କରିସାରିଲାଣି ଆମର ସୋଲାର ପାଇଁ ବି ସେ ବହୁତ ଆମକୁ ହେଲ୍ପ କରୁଛନ୍ତି। ଜାଣିଥିବ ସିଏ ଆମକୁ ଫିଫ୍ଟି ପରସେଣ୍ଟ ସିକ୍ସଟି ସେଭେଣ୍ଟି ପରସେଣ୍ଟ ସିଏ ଆମକୁ ଦେଉଛନ୍ତି ବାକି ଥାର୍ଟି ପରସେଣ୍ଟ ବାକି ଥାର୍ଟି ପରସେଣ୍ଟ ଆମର ଥାର୍ଟି ପରସେଣ୍ଟ ଆମର ହେଇ କି ବି ତାକୁ ବି ଆମେ ଆମ ସୁବିଧାରେ ଦବା।
ହୁଁ।
ମାସକୁୁ ମାସ ଆମ ସୁବିଧାରେ ଦବା ସିଏ ଯଦି ବିଦ୍ୟୁତ ବଞ୍ଚେଇବା ପାଇଁ ଏତେ ସାରା ଆୟୋଜନ କରୁଛନ୍ତି ତାହେଲେ ଆମେ କଣ ପାଇଁ ବିଦ୍ୟୁତ ନ ବଞ୍ଚେଇବା କୁୁହ?
ନିଶ୍ଚିନ୍ତ ତାଙ୍କ ପ୍ରତି ଯେତିକି ପାଦ ଆସିବ ଆମ ପ୍ରତି ଯଦି ସେତିକି ଆମ ଡୁ ପାଦ ଯିବ ତାହେଲେ ସମାନ ପାଦରେ ସମାନ ସେଥିରେ ମାନେ ସବୁ କିଛି ସମାନ ଇଏରେ ଯାଇପାରିବ ତ ସେ ହଜାର ଚେଷ୍ଟା କରୁଥିବେ ଆମେ ଆମ ତରଫରୁ ଲାଇନ ଚାଲିଥିବ ଫ୍ୟାନ ଚାଲିଥିବ ଏ ସି ଚାଲିଥିବ ମଟର ଚାଲିଥିବ ତ ତାହେଲେ ଏ ସବୁ ର କେମିତି ଅଁ ବ ଯଦି ହେଇପାରିବ। ତେଣୁ ସେଥିପ୍ରତି ଆମେ ବି ସେତିକି ସଚେତନ ରହିଲେ ହିଁ ଯାଇକି ବିଜୁଳି କୁ ସଞ୍ଚୟ କରିପାରିବା ଯା ସଠିକ ଭାବରେ ଉପଯୋଗିତା ର କରିପ ପାରିବା
ଆମେ ସିନା ସେତିକି ଗମେଣ୍ଟ କୁ ହେଲ୍ପ କଲେ ଆମେ ତାଙ୍କଠୁ ହେଲ୍ପ ପାଇଲ ଲେ ସେ ଆମଠୁ ହେଲ୍ପ ପାଇଲେ ଆମର ଏବେ ଆମେ ବି ଆଜି କାଲିକା ଟାଇମରେ ଦେଖିବେ ଫ୍ୟାନ ଟାକୁ ଅନ୍ କରିଦଉଚେ ଅଫ୍ କର ଅଫ୍ କରୁନେ ପଳଉଚେ ଉଠିକି
ହଁ।
ସେଥି ପାଇଁ ବହୁତ ଇଲେକ୍ଟ୍ରି ଆମର ନଷ୍ଟ ହଉଛି। ତ ଆମେ ସେଇ ସବୁକୁୁ କେମିତି କଭରେଜ କରିବା? ଆମେ ଆମର ଦରକାର ଅନୁସାରେ ଯେତିକି ଦରକାର ସେତିକି ଫ୍ୟାନଟି ଲଗେଇବା
ନାଉଁ
ଯେତିକି ଦରକାର ସେତିକି ଆମେ ଏ ସି ଟେ ଲଗେଇବା ଯେତିକି ଦରକାର ସେତିକି ଆମେ ଆଜି ମଟର ସ୍ଵିଚ ଅନ୍ କରୁ। ଚେ ଆମେ ତ ଇଲେକ୍ଟ୍ରି ବିନା ତ କହିବାକୁ ଗଲେ ଆମେ ରହିପାରିବାନି।
ଆଁ।
ଟ୍ରି ହିଁ ମେନ୍ ତ ଆମେ କେମିତି ନିଜକୁ ଇଏ କଲେ ଆମେ ଇଲେକ୍ଟ୍ରି ବଞ୍ଚେଇ ପାରିବା ଆମର ଜାଣିଥିବେ ଖରା ଦେଲେ ଇଁ ହୁଁ
ଆଜି ମାନେ ବେଶ ଏଇ ଆମ ଏଇ ଯେମିତି ଏବେ ଉଦାହରଣ ଦେଲି ମୋ ଛୁଆ ଭାଇ ଫ୍ୟାନ ଲଗେଇ ଦେଇକି ଚାଲି ଯାଇଛନ୍ତି ମୁଁ ଏବେ ଦେଖିଲି ଛିିନା ବୋଲି ବନ୍ଦ କଲେ ନ ଦେଖିଥାନ୍ତି ଏବେ କେତେ ସମୟ ଚାଲିଥାନ୍ତା ତା ବି ମାନେ ମାନେ ନାହିଁ ତେଣୁ ଆମେ ବଡ ହିସାବରେ ଆମକୁ ବି ସେତିକି ସବ ପାଡ଼ିବ କୋଉ ଜିନିଷ ଯଦି ଅନ୍ ଅଛି, ତାକୁ ଆମେ ହିଁ ନଜର ରଖିକି ଠିକ ଟାଇମ ରେ ତାକୁ ସନ୍ତୁଳିତ କରିକି ଅମ ବନ୍ଦ କରିବା ବା ଯେତିକି ଦରକାର ସେତିକି ବ୍ୟବହାର କରିବା ସେ ସେଟା ଆମ ମାନଙ୍କୁ ହି ସେତିକି ଧ୍ୟାନ ରଖିବାକୁ ପଡିବ।
ହଁ ନିହାତି। ଛୋଟ ପିଲା ମାନେ କଣ ଫ୍ୟାନ ଲଗେଇଲେ ପଳେଇଲେ ସିଏ ଆମେ ଯାଇକି ସେଇଟା ବନ୍ଦ କରିବା ସେଇଟା ଆମ ର ଦାୟିତ୍ୱ
ହୁଁ।
ଆମେ ନର୍ମାଲି ଖରାଦିନେ ଦେଖିବେ ଏସିି ଚାଲିଥିବ ଚାଲିଥିବ ଚାଲିଥିବ ଦିନ ରାତି ଏସିି ଚାଲିଥିବ ଫ୍ୟାନ ବୁଲୁଥିବ ବୁଲଥିବ। ଲାଇଟ ଟା ଆମର ଯଦି ଗୋଟେ ଘରେ ଆମର କେହି ନାହାନ୍ତି। ଆମେ ଲାଇଟ୍ ଟାକୁ ଅ-ଅଫ୍ କରିଦବା ଆମେ କଣ ଅନ୍ କରିକି ରଖୁଚେ ସେଥିରେ ଆମର ଆମର ଜାଣିଥିବ ଇନକମ ଯେତିକି ହଉ ନ ହଉ ଆମକୁ ତ ବିଲ ପେମେଣ୍ଟ କରିବା ପାଇଁ ପଡିବ ଆମେ ଏପଟେ ଆମେ ଏପଟେ ନଷ୍ଟ କରୁଛେ ସେପଟେ କିନ୍ତୁ ଠିକ ପେମେଣ୍ଟ କରୁ
ହୁଁ।
ତ ଆମର ତ କିଛି ଡିସକାଉଣ୍ଟ ହବାର ନାହିଁ। ଯେତିକି ପେମେଣ୍ଟ ହେଲା ଯେତିକି ଆମର ଉଠିଲା ଆମେ ସେତିକି କରୁ କରୁଛେ ତ ଆମେ କେମିତି ଆମର ଏପଟୁ ଇଲେକ୍ଟ୍ରି ବଞ୍ଚିବ ଆମର ସେଇଟା ସୁ ସୁବିଧା ହବ ଏପଟୁ ଆମ ପଇସା ବି ବଞ୍ଚିବ ସେଇଟା ସୁବିଧା ହବ ଦି ଦିଟାରେ ଆମେ ଯଦି ଇ ପ୍ରୁଭ କରବା ତ ସେଇଟା ଯିବ ନିହା ଆମେ ସେଇ ଦିଟା ଜିନିଷ ହିଁ କରିବା।
ହଁ।
ଏବେ ତ ଘରେ ଘରେ ସୋଲାର ହେଇଗଲାଣି ପ୍ରାୟ ସେମିତି ଆଉ କେହି ଇଲେକ୍ଟ୍ରି ବିଲ୍ ଉଠୁନି ନା ବିଲ୍ ବି ପେମେଣ୍ଟ କିଏ କରୁନାହାନ୍ତି। ବାସ୍ ଆଉ କିଛି ଦିନ ଅପେକ୍ଷା କର ଦେଖିବ ଘରେ ଘରେ ସୋଲାର ହେଇଯିବ ଗମେଣ୍ଟ ଯେହେତୁ ଏ
ସୋଲାର ଟା ସୋଲାର ଟା ଆଲରେଡି ଲାଇନ୍ ସାଙ୍ଗ ରେ କଣ କି ମିଟର୍ ସାଙ୍ଗ ରେ କନେସନ ରହୁଛି କିନ୍ତୁ ଏଇ କଣ ଯହା ଏଇଟା ଆମର ସୋଲାର ରେ ଆମର ସୂର୍ଯ୍ୟଙ୍କ କିରଣ ରେ ଆମର ଯେତିକି ବିଲ୍ ଟା ଆମର ସନ ସଞ୍ଚିତ‌ ହେଲା ସେଇଟା ଆମର ଆ ଅଧୂମେଣ୍ଟ ହୋଉଛି ମାନେ ବହୁତ ବିଲ୍ ରେ ଆମେ ଜିନିଷ ଆମେ ୟୁଜ୍ କରିପାରୁଛେ ବିଦ୍ୟୁତ ଆଉ ଏଇଟା କେ ଯାହା ବର୍ଷା ଦିନେ ଶୀତ ଦିନେ ଯେତିକି ପରିମାଣର ବିଦ୍ୟୁତ ସଞ୍ଚୟ ହେଇପାରିବ ଆଉ ଯାହା ଯେତିକି ଲାଇନରେ ସେଇଟା କଭର ଅପ କରିକି ସନ୍ତୁଳନରେ ଯିବାକୁ ପଡିବ ଆଉ
ଆମେ ଏବେ କଣ ଆମର ଦଶଟା ରୁମ୍ ଦଶଟା ରୁମ ରେ ଏସିି ଲଗେଇ ଦଉଛେ ଦଶ ଜଣ ଶୋଛେ ଗୋଟେ ଗୋଟେ ରୁମ ରେ ଜଣେ ଯାହା ଦ୍ଵାରା ଆମର ବିଲ୍ ବହୁତ ଅଧିକ ଉଠୁଛି ସେକେଣ୍ଡ ଆମର ଇଲେକ୍ଟ୍ରି ବହୁତ ନଷ୍ଟ ହଉଛି, ଆମେ ଯଦି ଗୋଟେ ଘରେ ଦି ତିନି ଜଣ ତ ଶୋଇପାରିବା ନା
ହୁଁ।
ତିନି ଜଣ ଶେଇକି ଯଦି ଗୋଟେ ଏସି ଆମେ ଅନ୍ କରିବା ସେଇଥିରେ ଆମର କେତେ ବିଦ୍ୟୁତ୍ ବଞ୍ଚିଲା ପ୍ଲସ୍ ଆମର ଇଲେକ୍ଟ୍ରିକ୍ ପଇସା ବି ଆମର ବଞ୍ଚିଲା
ତାପରେ ଆଉ ଗୋଟେ ଜିନିଷ ମାନେ ଏସି ଟା ସବୁବେଳେ ଆମ ଦେହ ପାଇଁ ଯେତିକି ଆମେ ସବୁବେଳେ ଯଦି ଏସିରେ ରହିବା ଆମେ ବାହାରକୁ ମାନେ ବେଶୀ ବାହାରିକି କିଛି କାମ ଧନ୍ଦା କି ବେଶୀ ବାହାରୁ ଆ ଯେତିକି ଦରକାର ଦରକାର ବଡି ଟାକୁ ଆମକୁ ଯେତିକି ଦରକାର ଆଉ ଲୋକ ଅଛନ୍ତି, ହଁ ମୁଁ ଥଣ୍ଡା ତ ଲାଗୁଛି ବସିବା କିନ୍ତୁ ସେଇଟା ସେତିକି ଆମ ଦେହ ପାଇଁ ବି ଠିକ୍ ନୁହଁ।
ଆମର ଦେଖ ଆମର ଆଜି ଏସି ରେ ଅଭ୍ୟାସ ହେଇଯାଉଛି ବୋଲି ଆଜ୍ଞା ଆମ ଘରେ ଏସିି ଲାଗିଛି ଆମେ ଏସି ରେ ବସି ଯାଉେ ଆମେ ଯଦି ଗୋଟେ କୁଆଡେ ଯାଉଛେ କୁଣିଆ ଘର ଯାଉଛେ ସାଙ୍ଗସାଥି ଘର ଯାଉଛେ କୁଆଡେ କଣ କରିବାକୁ ଯାଉଛେ ସେଇଠି ଯଦି ଏସି ନଥିବ ଆମର ଦେଖିବ ଆଡଜଷ୍ଟ କର କରିପାରିବେନି କରିପାରିବେନି ମାନେ ବିଶ୍ୱାସ କରିବ ଏମିତି ଝାଳ ବାହାରୁଥିବ ଯେମିତି ଆମେ ସାଙ୍ଗେ ସାଙ୍ଗେ ଗାଧୋଇ ହେକି ଆଇଳେ ହେରିକି ସେଟା କଣ ଭଲ କି?
ତେଣୁ ଆମେ ସବୁ ଜାଗାରେ ଯେମିତି ସବୁ ପରିସ୍ଥିତିରେ ଆମେ ନିଜ
ସବୁ ପରିସ୍ଥିତିକୁ ଆମେ ଯେମତି ସାମ୍ନା କରିପାରିବା ସେମିତି ହିଁ ଆମେ କିଛିଟା କରିବା ଆମେ ଏସିି ଲଗାଅ କିଛି ନାହିଁ ନର୍ମାଲି ଘଣ୍ଟା ଦିଇ ଘଣ୍ଟା ଲଗେଇଦେଲ
ହୁଁ ତାପରେ ବନ୍ଦ କରିଦେଲ ରୁମ ବନ୍ଦ ଅଛି, ଫ୍ୟାନ ଚାଲୁ କରିଦେଲ ହେଲୋ ରୋମ୍ ଚାଇଲ୍ଡ ହେଲା ବାସ୍ ଫ୍ୟାନ ଲଗେଇକି ଶୋଇଲ
ବାସ୍ ଏମିତି କଣ ଏସି ଚାଲିଛି ଚାଲିଛି ଚାଲିଛି ଆଜିିକାଲି ତ ଜାଣିଥିବେ ମେଡିକାଲ ଯାଅ ବ୍ୟାଙ୍କ ଯାଅ ଯାହା ଯୁଆଡେ ତମେ ଯାଅ ବିନାସ ରେ କୋଉଠି ନାହିଁ ଏସି ସବୁ ଚାଲଛି କିନ୍ତୁ ଉପରେ ସବୁ ସୋଲାର ସିଷ୍ଟମ ଅଛି। ସେ ସବୁ ସୋଲାର ଦ୍ଵାରା ହିଁ ବଡ ବଡ ମେଡିକାଲ ଦେଖିବ ଫାର୍ମା ହାଉସ ଦେଖିବ ହସ୍ପିଟାଲ ଯାହାବ ଯେମିତି ହଉ ଗଭର୍ମେଣ୍ଟ ହଉ ପ୍ରାଇଭେଟ ହଉ କିଛି ବି ହଉ ଆଜିକା ଡେଟ ରେ ସ୍କୁଲରେ ବି ସେମତି ବଡ ବଡ ସ୍କୁଲ ମାନେ ପା ଗୋଟେ ଗୋଟେ ଜାଗାରେ ଏସି ଲଗେଇ ସାରିଲେଣି ସବୁଠି ଆମର କଲେଜ ମାନଙ୍କରେ ଦେଖିବେ କି ନା ପିଲାମାନଙ୍କ ରୁମ ରେ ନଁ ପ୍ରିନ୍ପାଲ ରୁମରେ ରହୁଛି। ଯୋଉ ପ୍ରାଇଭେଟ ସ୍କୁଲ ମାନେ କ ଦେଖ୍ ଖିବେ ସିନା ଛୋଟ ପିଲାମାନଙ୍କ ରୁମ ରେ ନାହିଁ। କିନ୍ତୁ ତାଙ୍କର ଆ ଆଚାର୍ଯ୍ୟ ଯୋଉଠି ରୁହନ୍ତି ସେଠି ରହୁଥିବ ଏ ସି। ପ୍ରିନ୍ସିପାଲ ଯୋଉଠି ରୁହନ୍ତି ସେଠି ରହୁଥିବ। ଗୋଟ ଠି ଏ ସିି। ତାଙ୍କର ଯୋଉଠି ଟିଏଲ ରହୁଥିବେ ସେଠି ଏ ସି ଲାଗି ଥିବ ତାଙ୍କ ପ ଏଚ ଓ ଡି ଯୋଉଠି ରହୁଥିବ ସେଠି ଏ ସି ଲାଗିଥିବ। ଆପଣ ଯୁଆଡେ ଯାଆନ୍ତୁ ଏମିତିକି ପୋଲିସ ଷ୍ଟେସନ ନାଁ ଯୁଆଡେ ବି ଯାଆନ୍ତୁ। ସବ୍ ଉଛି କିନ୍ତୁ ସିଏ କଣ ତାଙ୍କର ସୋଲାର ସିଷ୍ଟମ ବି ଅଛି। ତାଙ୍କ କିଛି ବି ଉ ମାନେ ତାଙ୍କର କଣ ସିଏ ସୂର୍ଯ୍ୟ କିରଣ ଦ୍ଵାରା ସିଏ ଆମକୁ ସିଏ ଟାଣୁଚନ୍ତି। ତାଙ୍କର ଏଠି କିଛି ବିଲ୍ ନା କିଛି ବିଲ୍ ଉଠୁଛି ନା ସେ ବିଦ୍ୟୁତ୍ ନଷ୍ଟ କରୁଚନ୍ତି। ତାଙ୍କର ସବୁ କଣ ସୋଲାର ରୁ ହିଁ ଚାଲିଚି।
ହଁ।
ଏତେ ସବୁ ଆମେ କେମିତି ଫ୍ୟାନ୍ ବନ୍ଦ କରିକି ଆମ ରୁମ ରେ ପଶିଲେ ଯେତିକି ଟାଇମ ଦରକାର ହେଲା। ଫ୍ୟାନ ଟିଏ ଅନ୍ କରିଦେଲେ କାମ ସରିଲା ବାସ୍ ଫ୍ୟାନ୍ ଟି ଅଫ୍ କଲେ ରୁମ ରୁ ବାହାରିଲେ। ଲାଇଟ୍ ଟା ଆମେ ନର୍ମାଲି ଲଗେଇଲେ ଘରେ କେହି ନାହାନ୍ତି ଲାଇଟ୍ ଫାଇଟ୍ ବନ୍ଦ ବାନ୍ଦ କଲେ ରହିଲେ। ଗୋଟେ ଗୋଟେ ଲୋକ ଦେଖିବ ଲାଇଟ୍ ଲାଗିଛି ତ ଲାଗିଛି ଏ ସି ଲାଗିଛି ତ ଲାଗିଛି ମଟର ଟା ପାଣି ଆଜି ପାଣି ମଟର ଟର ଟା ଇଆଡେ ଆମର ବିଲ୍ ଉଠୁଛି। ସିଆଡେ ବିଦ୍ୟୁତ୍ ନଷ୍ଟ ହଉଚି ପ୍ଲସ ପାଣି ଆମର ଏମିତି ନଷ୍ଟ ହଉଚି ପାଣି ବି ସେଥିରେ ନଷ୍ଟ ହେଇଯାଉଚି। ଗୋଟେ ଜିନିଷ ପାଇଁ ତି ତିନି ତିନିଟା ର ମାନେ କ୍ଷ ଉଚି। ଏକୁ ଆମେ ବିଲ୍ ଦବା ପେମେଣ୍ଟ କରୁ ସେପଟରେ ପାଣି ବି ନଷ୍ଟ ହଉଚି ଏପଟେ ଆମର ବିଦ୍ୟୁତ୍ ବି ନଷ୍ଟ ହଉଚି।
ମାନେ ଗୋଟେ ଗୋଟେ ଜଣେ ଜଣେ ଲେଡିଜ୍ ଏମିତି ଥିବେ ଯଦି ରୋଷେଇ କରୁଚ ଚନ୍ତି ଯଦି ସାଡେ ମଟର ଓଭରଫ୍ଲୋ ହେଇକି ପାଣି ବାହାରକୁ ଗଡିଲା ହଁ ସେ ଗଡୁଚି ତ ଗଢୁଥାଉ ଆମେ ତ ଏଠି ରୋଷେଇ ସାରିଚୁ। ଏଇ ଜିନିଷ ଗୁଡା ଚିନ୍ତା ଚିନ୍ତାଧାରା ଲୋକଙ୍କର ବହୁତ ଚେଞ୍ଜ ହବା ନିହାତି ଦର
ନିହାତି ଦର ଏର୍ ସିଏ ନିଜେ ଜାଣୁନାହାନ୍ତି ଏମିତି ଗୋଟେ ଟାଇମ୍ ଆସିବ ସେ ପାଣି ତାଙ୍କୁ ମିଳିବନି। ସେଇ ଇଲେକ୍ଟ୍ରୀ ତାଙ୍କୁ ମିଳିବନି। କିନ୍ତୁ କଣ ସେ ସେଇଟା ବୁଝୁଚନ୍ତି। ସିଏ କେବେ ବି ନେଗେଟିଭ ସବୁବେଳେ ଚିନ୍ ହଁ ନେଗେଟିଭ ପଜେଟିଭ ହିଁ ନାହିଁ। ଶୁଣ ନେଗେଟିଭ ଗୋଟେ ଫେସିପ ପଜେଟିଭ ଗୋଟେ ଅଛି। ଆମେ ଯୋଉଟାକୁ ଆକ୍ସେପ୍ଟ କରିବା ଆମ ମାଇଣ୍ଡ ସେଇଟା ହିଁ ହବ। ଆମେ ଯଦି ଗୋଟେ ଖରାପ ଜିନିଷକୁ ଆକ୍ସେପ୍ଟ କରିବା ଖରାପ ହବା।
ଜ୍ ଯେପର୍ଯ୍ୟନ୍ତ ଆମେ ନିଜେ ସଚେତ ତନ୍ ହେଇନି। ସେ ପର୍ଯ୍ୟନ୍ତ କିଛି ବି ପରିବର୍ତ୍ତନ ହେଇ
କିଛି ବି କରି
ଯେବେ ଆମେ ନି ଯେବେ ଆମେ ନିଜେ ସଚେତନ ହେଇଯିବା। ତାହେଲେ ସବୁ କିଛି ର ସମସ୍ୟାର ସମାଧାନ ଆମ ପାଖରେ ହିଁ ଅଛି। କେବଳ ଆମେ ତାକୁ ସଠିକ୍ ଉପାୟରେ
ଉପାୟରେ ଲଗେଇବାର ଅଛି। ଭଗବାନ ଆମକୁ ମଣି ଷ ଜନ୍ମଟିଏ ଦେଇଚନ୍ତି ବୁଦ୍ଧି ବି ପ୍ରବଳ ଦେଇଚନ୍ତି। ବା ସେ ବୁଦ୍ଧି ଗୁରା ଆମେ କୋଉ କୋଉ କା ର୍ଯ୍ୟ ରେ ଲଗେଇବା ସେଇଟାକୁ ଆମେ ଚିନ୍ତାଧାରା କରିବା। ଆମେ ଯଦି ସବୁବେଳେ ଖାଲି ଖରାପ ରେ ବୁଦ୍ଧି ଲଗେଇବା ଭଲରେ ଲଗେଇବାନି। ଭଲରେ ଯଦି ବୁଦ୍ଧି ଲଗେଇବା ଆମେ ବହୁତ ଭଲ ଫଳ ହିଁ ପାଇବା। ଯଦି ଖରାପ ରେ ଆମେ ଆମ ବୁଦ୍ଧି ପ୍ରୟୋଗ କରିବା ବହୁତ ଖରାପ ଫଳ ହିଁ ପାଇବା। ତ ସବ୍ ବୁ କିଛି ଡିପେଣ୍ଡ ଆମ ଉପରେ କରୁଚି। ଆମେ ସେଠାକୁ କଣ କରିପାରିବା?
ଏମିତି ସବୁ ଚାଲିଚ। ତେଣୁ ଲୋକମାନଙ୍କ ଚିନ୍ତାଧାରା ତାଙ୍କ ମାଇଣ୍ଡ